କଣ କରୁଛନ୍ତି ଏଇନା?
ମୁଁ ବସିଥିଲି ତୁମେ କଣ କରୁଛ?
ମୁଁ ବି ଏଇନା ବସିଛି ମୁଁ ପଢାପଢି କରୁଛି ତ ମୁଁ ମୁଁ ଗୋଟେ ମୁଁ ଗୋଟେ କଥା କହିସାରିବି ଠିକ ଅଛି।
ହଁ।
ଆଚ୍ଛା ଆପଣ କୋଉଠି ରହୁଛନ୍ତି?
ମୁଁ ସମ୍ବଲପୁରରେ ରହୁଛି।
ଆଚ୍ଛା ଆଚ୍ଛା ସମ୍ବଲପୁରରେ ଆଉ ଆପଣ କୁଆଡେ ସବୁ ବୁଲିବାକୁ ଗଲେଣି। ବାହାରକୁ ଯାଇଛନ୍ତି ବୁଲି?
ସମ୍ବଲପୁରରେ ହଁ ମାନେ ଯେତିକି ଆମ ସମ୍ବଲପୁର। ପୁରୀରେ ସମଲେଶ୍ୱରୀ ମନ୍ଦିର ଅଛି ଏବୁ ଦେଖିଛି ଆମ ପାଖପ ପାଖେ ତ କି ଅଲଗା ଏରିଆ କହୁଛନ୍ତି ଆପଣ
ନ ବାହାରକୁ କୁଆଡେ ବୁଲି ଯାଇଛନ୍ତି କେବେ?
ବାହାର ବଲେ ମୁଁ ବୃନ୍ଦାବନ ଯାଇଛି ଅଯୋଧ୍ୟା ଯାଇଛି ବନାରସ ଯାଇଛି। ମଧ୍ୟପ୍ରଦେଶ ଯାଇଛି। ଆଉ ପୁରୀ ଭୁବନେଶ୍ୱର ବି ଆସିଛି।
ଆଚ୍ଛା ଆଚଛା ଆଉ ବୃନ୍ଦାବନ ଆପଣ ବୃନ୍ଦାବନ ରେ କଣ ସବୁ ଦେଖିଲେ ଟିକେ। ମୁଁ ତ ଶୁଣିଛି କି ବୃନ୍ଦାବନ ବହୁତ ସୁନ୍ଦର ଜାଗା ସେଠି ଗଲେ ସମସ୍ତେ ବହୁତ ଖୁସି ହେଇଯାଆନ୍ତି ଆସିବାକୁ ଇଚ୍ଛା କରନ୍ତିନି ମୁଁ ତୁ ଶୁଣିଛି କିନ୍ତୁ ଅ ଆପଣ କଣ ହୁଁ ନା ମୁଁ ଯାଇନି ଆପଣ କହୁନାହାନ୍ତି କଣ କଣ ଦେଖିଛନ୍ତି ମୁଁ ଟିକେ ଶୁଣେ?
ଦେଖମ ବୃନ୍ଦାବନରେ ମେନ୍ କଥା ହଉଛି ଲୋକମାନେ ହିଁ ବହୁତ ଭଲ ମାନେ ପୁରା ପ୍ରେମରେ କଥା ହୁଅନ୍ତି ଯେମିତିକି ମାନେ କି ଯଦି କାହାକୁ ଯଦି କିଛି କହିବାର ଅଛି କି ସାଇଟ୍ ହେବା ପାଇଁ କହିବେ ରାଧେ ଥୋଡ଼ା ସାଇଟ ହୋ ଯାଇଏ। କି ରାଧେ ନେହି ହୋ ସକତା
ଆପଣ ଓଡିଆରେ କୁହନ୍ତୁ।
ହଁ ମାନେ ସେ ସବୁ ସେସବୁଁ ସେମିତି ରାଧେ ରାଧେ କହିକି ହିଁ କଥା ହୁଅନ୍ତି। ତ କଣ ନା ସେଠି ଭଲ ଭଲ ମନ୍ଦିର ଅଛି। ଯେମିତି କିି ବାଙ୍କି ବିହାରୀ ମନ୍ଦିର। ବାଙ୍କି ବିହାରୀ ମନ୍ଦିର ଗଲେ ସେଠି ତ ପୁରା ଭଗବାନଙ୍କୁ ପରା ଦେଖିବା ପାଇଁ ଏତେ ଭିଡ ହୁଅନ୍ତି ଆଉ ପୁରା ରିଆଲିଟି ମାନେ ରିଏଲ୍ ଭଗବାନ ପୁରା ଲାଗନ୍ତି ସେଠି ପ କୀର୍ତ୍ତନ ଭଜନ ସବୁ ହଉଥିବ। ଆଉ ବାହାର କଣ୍ଟ୍ରିରୁ ବି ଆସିଥାନ୍ତି। ହଁ ତ ସେଠି କଣ ଦେଖିଲା ପରେ ନାଇଁ ଗୋଟେ ଇମୋସନ ମାନେ ଇମୋସନ୍ ଲାଗେ ମାନେ ଭାବ ଭାବ ପ୍ରଣ ହେଇଯାଏ ତ ସେଠି ଦେଖିଲା ପରେ ଆଉ ସେଠି ବହୁତ ଜଣ ମୁଁ ଦେଖିଛି ମୁଁ ନିଜେ ବି ମାନେ ଗୋଟେ ଆଖିରୁ ପୁରା ପାଣି ଆସିଲା ଭରି ଲାଗିଯାଏ। ନା ଭଗବାନଙ୍କୁ ଦେଖିବା ପାଇଁ ବହୁତ ଭିଡ଼ ଆଉ ମାନେ ଅରିଜିନାଲ୍ ଲାଗନ୍ତି ସେଠି। ସେଇଟା ଗୋଟେ ମେନ୍ କଥା ଆଉ ପ୍ରେମ ମନ୍ଦିରି ବି ବୁଲିବ। ଆଉ କଉଁଟା ଅଛି ଗୋବିନ୍ଦ ମନ୍ଦିର। ଆଉ ନନ୍ଦଗାଓ ଆଉ ନନ୍ଦ ଗାଓ ଆଉ ମାନେ ଯୋଉଠି। ବାଲି ଖେଲୁଥିଲେ କଣ କୁହନ୍ତି କା ରୀତିକ ରମନ। ମାନେ ଏମିତି ବହୁତ ସାରା ଅଛି ମାନେ ବୁଲି ବିି କହିଲେ ନା ପୁରା ଦୁଇ ମାସ ଲାଗିବ।
ଆଛା ଆଛା ହଁ ମୁଁ ବି। ଶୁଣିଛି କି ମାନେ ଯୋଉ ଆମର ଆମ ବୃନ୍ଦାବନ ରେ। ଆମର ମୋର ଯୋଉ ମାନେ ସବୁ ଅଛନ୍ତି ସମ୍ପର୍କୀୟ ଲୋକ ଭୁଲି ଯାଇଥିଲେ ମୁଁ ଶୁଣିଛି। ତାପରେ ମୁଁ ଦେଖେ। ଆମ ମାନେ ଫୋନ ରେ ମୁଁ ଦେଖେ ବୃନ୍ଦାବନ ବିଷ ବିଷୟରେ ରାଧେ ରାଧେ ଆମର ଅଛନ୍ତି ଯିଏ ଅଛନ୍ତି। ଆମର ବର୍ତ୍ତମାନ ରାଧେ ରାଧେରେ ଯିଏ ବାବା ଅଛନ୍ତି ଯାହାଙ୍କୁ। ଅଁ ମାନେ ଦେହ ଖରାପ ହେଇଛି କିନ୍ତୁ ସେ ମେ ବହୁତ ସେ ଲୋକପ୍ରିୟ। ହେଇଛନ୍ତି ଠାକୁରଙ୍କର ରାଧାରମଣ। ତାଙ୍କ ଦୟାରୁ ସେ ବଞ୍ଚି ବଞ୍ଚିକି ଅଛନ୍ତି ତାଙ୍କର ବହୁତ ଭକ୍ତ ଅଛନ୍ତି।
ହୁଁ ହୁଁ ଆମର ସେ ଏ ପ୍ରେମାନନ୍ଦ ବାବାଙ୍କ ବିଷୟରେ କହୁଛ ତ?
ଆଜ୍ଞା ପ୍ରେମାନନ୍ଦ ବାବା ଆଜ୍ଞା ହଁ ସେ ତ ବହୁତୁ ମା ଭ ଗ ଭଗବାନଙ୍କ ଭଳି ସେ ଜଣେ ଭକ୍ତ ଆ
ହଁ।
ମୁଁ ତାଙ୍କର ବହୁତ ଦେଖେ ମତେ ବହୁତ ଭଲ ଲାଗେ। ତାଙ୍କ କଥା ଗୁଡାକ ବହୁତ ମାନେ ପ୍ରାକ୍ଟିକାଲ ମାନେ। ବହୁତ ଠିକ କଥା ଗୁଡା କୁହନ୍ତି ମାନେ। ସେ କୁହନ୍ତି ଯେ କିଛି ଚମତ୍କାର ବୋଲି କିଛି ହୁଏ ନାହିଁ। ହୁଁ କିଛି ପାଇବାକୁ ହେଲେ କିଛି କର୍ମ କରିବାକୁ ପଡେ। ଆଉ ସବୁବେଳେ କୁହନ୍ତି ମନ୍ତ୍ର ଜପିବାକୁ ଆ। ଏଇଟା କଣ ସତ।
କଣ କହିଲେ?
ଏଇଟା କଣ ସତ କଥା।
ତୁ ମନ୍ତ୍ର ଜପିବ।
ଆଜ୍ଞା।
ହଁ ସେଟା ଗୋଟେ ମାନେ ଆମ ଗୋଟେ ପାୱାର ଆସେ ମାନେ ଗୋଟେ। ସାଇକୋଲୋଜି ହେଇ ଥାଉ କି ଗୋଟେ ଆମ ଭାବନା ହିସାବ ରେ ଥାଉ। କି ଆମକୁ ଗୋଟେ ପୋଜିଟିଭ ଏନର୍ଜି ବି ଆସୁ ଆମ ଭିତରେ ମାନେ ଗୋଟେ। ଆମେ ଯେଉଟା ଆମେ ଭାବିବା ଯେମିତିକି ଆମେ ପୁରା ଭଗବାନଙ୍କ ବିଷୟରେ ଭାବିବା ଆଉ। ଗୋଟେ ଭଗାବାନଙ୍କ ବିଷୟରେ ଭାବିଲେ ଆମକୁ ଗୋଟେ ଭଲ ଏନର୍ଜି ମାନେ ଲାଗେ। ଆଉ ମାଇଣ୍ଡ ଟା ଫ୍ରେଶ ହୁଏ ତ ଆମେ କଣ ସବୁବେଳେ ତା ନାଁ ଧରିବା ଆଉ ଗୋଟେ। କୋଉଠି ନା କୋଉଠି ଲାଗେ କି ଏଟା ହୁଏ କିନ୍ତୁ ମୋ ହିସାବରେ। ତ ପୁରା କିଛି ଗୋଟେ ଚମତ୍କାର ହୁଏ ପରି ଲାଗେ ମତେ। ମାନେ ଭଲ ଲାଗେ। ଏସବୁ କରିବା ଆଉ ସେ ଗୋଟେ ଥାଏ ଦେଖିଥିବ। ଆଉ ଆମେ ରାଧେ ରାଧେ କହିବା କେତେ ଥର ଗଣି ଗଣି ହୁଏ ସେଥିରେ।
ହଁ ଠିକ କ‌ଥ୍ କହିଛନ୍ତି ମାନେ ଆକଚୁଲି ମତେ ବି ସେମତି ଲାଗେ ମାନେ ସେଥିରେ। ଯେ ଆମ ଯୋଉ କହୁଛନ୍ତି ବାବା ଆମର ପ୍ରେମାନନ୍ଦ ବାବା କହୁଛନ୍ତି। ଯେ ଆପଣ। କର୍ମ କରି ଚାଲନ୍ତୁ ଆଉ ସବୁବେଳେ ରାଧେ ରାଧେ। ନାମ ଜପନ୍ତୁ ଏଇଆ କହୁଛନ୍ତି ଆଉ ସତେର ତ ଜପିଲେ କଣ ହୁଏ। ଆମେ ଯୋଉ ଇଚ୍ଛା ଟା ଯୋଉଟା କରୁ କରିବା ପାଇଁ ହେଇପାରେନି ମତେ ବି ଲାଗେ ଗୋଟେ ଚମ କାର ହୁଏ କାରଣ ମନଟା ତ ଆମର ସବୁବେଳେ ବ୍ୟସ୍ତ ରହ ଏପଟ ସେପଟ ହୁଏ ତ। ଆଉ ସେ ନାମ ମନ୍ତ୍ର ଟା ଜ ପିଲେ ସେଇ ଯୋଉ ଜିନିଷ ଟା ଆମେ କରିପାରୁନା ସେଇଟା ହିଁ କରିବାକୁ ବେଶୀ। ଇଛା ହୁଏ ଆଉ ମତେ ବି ତ ଲାଗେ ଆଉ ବୃନ୍ଦା। ବୃନ୍ଦାବନ ରେ ମୁଁ ବି ଦେଖିଛି ବୃନ୍ଦାବନ ବହୁତ ବଢିଆ ଜାଗା ଆଉ ସେ ସେଠି ଆଉ ଜଣେ ଉଁ ଅଛନ୍ତି ପାରସ ଛାବରା ବୋଲି ଜଣେ ଅଛନ୍ତି। ତାଙ୍କର ମୁଁ ଦେଖେ ଇଣ୍ଟରଭି୍ୟୁ ସି ବି ରାଧେ ରାଧି ଉପରେ ବହୁତ କିଛି ଲୋକଙ୍କୁ ନେଇ କୁହନ୍ତି ଆଉ ଆମର ଆଉ ଦି ଜଣ ଅଛନ୍ତି ଗୋଟେ ମା ଅ ଅଛନ୍ତି ଭକ୍ତ ତାଙ୍କର ଗୋଟେ ମା ସିଏ ବି ବଢିଆ କୁହନ୍ତି। ତାଙ୍କର କୀର୍ତ୍ତନ ସବୁବେଳେ ଚାଲୁଥାଏ ସେଠି ସବୁବେଳେ କୀର୍ତ୍ତନ ଚାଲିଥାଏ ମୁଁ ଗୋଟେ
କଣ କହିଲେ?
ମୁଁ ବି ଗୋଟେ ଜାଗା କହିବି ଯୋଉଠ କିି ମୁଁ ବୁଲି ଯାଇଥିଲି ଅମୃତସର ଯାଇଥିଲି। ସେଟା ହଉଛି ଆମର ଗୋଲଡେନ ଟେମ୍ପଲ ସେଠି ବି ମୁଁ ଯାଇକି ବହୁତ ମତେ ଭଲ ଲାଗିଥିଲା। କାରଣ ସେଠି ତମେ ଦିନ କଣ ରାତି କଣ ଜାଣିପାରିବନି ରାତିରେ ବି ସେଠି ଦିନ ଭଳିଆ ଲାଗେ ମାନେ ଚବିଶି ଘଣ୍ଟା ସେଠି ଲୋକ ଦର୍ଶନ ଦଉଥାନ୍ତି। ମାନେ ସେଟା ଗୋଲଡେନ ଟେମ୍ପୁଲ ତା ଭିତରେ ଆପଣ ତ ଯାଇଛନ୍ତି କି ନାଇଁ ମୁଁ ଜାଣିନି ମୁଁ ଯାଇଥିଲି ଥରେ ଆଉ ସେଠି ଉ ଭିତରେ ମାନେ ସେଠି ଏମିତିକ ମାନେ ଉଁ ସେଠି ଗୋଟେ ଇଏ ଅଛି ସମାଧି ଭଳିଆ ମାନେ କଣ କହିବି କେମିତି କହିବି ସେଠି ଯୋଉମାନେ ଅଛନ୍ତି ପୂଜା କରିବାକୁ। ସେଠି ସବୁବେଳେ ନାମ ଚାଲିଥାଏ ସବୁବେଳେ ମନ୍ତ୍ର ଚପୁଥାନ୍ତି ଚବିଶ ଘଣ୍ଟା। ଆଉ ଯେତେବେଳେ ଯିବ ସେତେବେଳେ ଲାଇନ ରେ ଠିଆ ହେଇଥିବ। ଆଉ ସେଠି ଲଙ୍ଗର ଲାଗିଥାଏ ମାନେ ଖାଇବା ପାଇଁ ସବୁବେଳେ ଯେତେବେଳେ ଚାହିଁବ ଖାଇବାକୁ ମିଳୁଥିବ। ଆଉ ସେଠିକାର ଲୋକମାନୋନେ ପଞ୍ଜାବୀ ଲୋକ ସେଠି ବହୁତ ସେମାନେ କଣ କରୁଥାନ୍ତି ସବୁବେଳେ ଯେତେ ବି ଧନୀ ହେଇଥାନ୍ତୁ କି ଗରିବ ହେଇଥାନ୍ତୁ ଯାହା ବି ହେଇଥାନ୍ତୁ ସେମାନେ ଜାଣିଛନ୍ତି ସେବାଟା ହିଁ ସବୁଠୁ ବଡ କର୍ମ ସେବାରେ ହିଁ ମଣିଷର ସବୁ କାରଣ ମଣିଷ ବହୁତ କାମ କ ଭୁଲିଯାଏ ନା କଣ କରିଲା ଠିକ କଣ କଲେ? ଲ ଆମେ ଜାଣିପାରେ ନା ତ ସେଠି ସେଠି ମୁ ଦେଖିଛି ପଞ୍ଜାବୀ ଲୋକମାନେ ଯେତେ ବି ଧନୀ ହେଥାନ୍ତୁ ସେମାନେ ଆସିବେ ବାସନ ମାଜିବେ ଲୋକମାନଙ୍କର ଚପଲ ଥୋଇବେ। ନିଜେ ନିଜେ ନିଜେ ଇଚଛା ନିଜେ ଇଚ୍ଛାରେ କରନ୍ତି ତାକୁ କେହି ଶିଖାନ୍ତିନି। ଆଉ ମତେ ସେଇଟା ବହୁତ ଭଲ ଲାଗିଲା ଦେଖିକି ଆଉ ସେଠି ଯେତେବେଳେ ଯିବ ରୁଟି ତରକାରୀ ଖାଇବ। ଗୁଟି ତରକାରୀ ଖାଇବ ବାସନ ମଜା ହଉଥିବ। ମିଜିବ ଚାହିଁଲେ ମାଜିବ ଅନ୍ୟ ମାନଙ୍କର ଆଉ ସେଠି ସବୁବେଳେ ଲାଇନ ଭୋଗ ଦିଆ ହଉଥିବ। ରୁଟି ତରକାରୀ ଦିଆ ହଉଥିବ ଯିଏ ଯାହାକୁ ଦେଖୁଥିବେ। ସବୁ ପୁରୁଷ ଲୋକମାନୋନେ ସବୁ ମୁଣ୍ଡରେ ଗୋଟେ ମାନେ ଯେମତି ଆମେ ଯେମତି ସ୍ତ୍ରୀ ଲୋକ ମନ୍ଦିରକୁ ଗଲେ ଅରୁଣା ଦଉ ସେମିତି ପୁରୁଷ ଲୋକମାନୋନେ ବି ଖାଲି ମୁଣ୍ଡରେ ଯିବେନି। ତାଙ୍ଗ ମୁଣ୍ଡପରେେ ହୋଟୋଗ ବ ରମ ମଲରେଗ ଆଉ ଖାଲି ମୁଣ୍ଡରେ କେହି ଭଗବାନ ଦର୍ଶନ କରିବେନି ଆଉ ବହୁତ ଶାନ୍ତି ସେଠି ସଟ ସବୁ କୋଉ ହେଲା କିଛି ନହିଁ ସବୁବେଳେ ମନ୍ତ୍ର ଚା
ଓହୋ। ମାନେ ବୃନ୍ଦାବନରେ ବି ମାନେ ମୁଁ ବହୁତ ମନ୍ଦିର ଗଲି ବୃନ୍ଦାବନରେ ବି ତ କଣ ହଉଥିଲା ଗୋଟେ ମନ୍ଦିରରେ ବା ଆଶ୍ରମଟେ ଥିଲା। ସେଠି ମାନେ ଯେମିତିକି କା ବାପା ମାଙ୍କୁ କିଏ ରଖିନଥିବେ। କି କିଏ ଘରୁ ବାହାର କରିଦେଇଥିବେ। କି କାହାର ଇଚଛା ହେଲାନିଜେ ଆସିକି ସେ ଆଶ୍ରମରେ ରହୁଥିଲେ। ଆଉ ସେଠି କଣ ମାନେ ସବୁ ଟାଇମରେ। ପୁରା ଆହ୍ ସଖାଲୁ ପୁରା ରାତି ନଅଟା ଦଶଟା ପର୍ଯ୍ୟନ୍ତ। ମାନେ ଉଁ ସବୁବେଲେ ସେ ନାମ ଜପୁଥିଲେ। ଯେ ଯେତେବେଲେ ଆସିଲେ ବି ସେଠି ନାମ ଜପୁଥାନ୍ତି। ମାନେ ସାଇଲେଣ୍ଟ ପୁରା ସାଇଲେଣ୍ଟ ପ୍ଲେସ୍। ଏଁ ଖାଲି ମାନେ ହାତରେ ଗୋଟେ ତୁଲସୀ ମାଲାଟା ରଖିଥିବେ। ଆଉ ଗୋଟେ ଘୋଡେଇ ଦେଇଥାନ୍ତି ଗୋଟେ କପଡାରେ। ଆଉ ସେମିତି ହିଁ ନାମ ଜପୁଥାନ୍ତି।
ଆପଣଙ୍କୁ ଭଲ ଲାଗିବ ସେଠି ଯିବେ? ଆଉ କିଛି ଦାନ ଯଦି ଇଚ୍ଛା ହବ ଦାନ ଦେବେ। ନହେଲେ ନାଇଁ କିଛି ନାଇଁ ସେଠି।
କୋଉ ଜାଗା କୋଉ ଜାଗା।
ଆ ତାର ବୃନ୍ଦାବନରେ ଅଛି। ନା ଟା କିନ୍ତୁ ଭୁଲି ଯାଇଛି। ବୃଦ୍ଧାଶ୍ରମ ବୃଦ୍ଧାଶ୍ରମ ନୁହଁ। କୋଉଟା ଗୋଟେ ନାଁ ଅଛି। ବୃଦ୍ଧାଶ୍ରମ ନାଁ ଦିଆଯାଏନି ତାର। ଗୋଟେ ରାଣୀ ତା ଷ୍ଟୋରି ଟା ହଉଛି ରାଜସ୍ଥାରୁ ରାଜା ଉ ଆଉ କଣ କଣ ହେଇଥିଲା। ତ ସେ ଏଠୁ ରାଣୀ ପଳେଇ ଆସିଥିଲେ। ଏଠିକୁ ଆଉ ରାଣୀ ନିଜ ଇଚ୍ଛାରେ ଆସିଥିଲେ। ଆଉ ସେଠି ରହିଥିଲେ। ଆଉ ତାପରେ ତାଙ୍କୁ ଏକ ଏତିକି ମାନେ ଏଇଟା ହେଇଯାଇଥିଲା ଭଗବାନଙ୍କ ଉପରେ ବିଶ୍ଵାସି। ଥିଲା ଆଉ ଭଗବାନଙ୍କର ଏଇଠି ସବୁ ତାଙ୍କ ମନ ଲାଗି ଯାଇଥିଲା। ତ ସେଠି କଣ କଲେ ଆଉ ଘରକୁ ଫେରିଲେଣିି। ରାନୀ ଆଉ ରାଜା ଆସିଥିଲେ ନେବା ପାଇଁ। କିନ୍ତୁ ସେ ରାଜାକୁ ମନା କରିଦେଇଥିଲେ। ଆଉ ସେଠି ହିଁ ରହିଗଲେ। ଆଉ ତାଙ୍କ ପୁରା ଅନ୍ତିମ ପର୍ଯ୍ୟନ୍ତ ସେଠି ରହିଗଲେ। ସେମିତି ନାମ ଜପିଜପି। ତ ସେଇ ଦିନଠୁ ହିଁ ଲୋକ ସେଠି ରହୁଛନ୍ତି। ଯାହାର ଇଛା ହେଲା ଆସିକି ସେଠି ନାମ ଜପିବେ। ଆଉ ଘରକୁ ଯିବେନି ଆସିବେ ଫେରିବେନି ସେମିତି ଅଛି।
ଆଚ୍ଛା ଓହୋ। ଯାହ ହଉ ବହୁତ ସୁନ୍ଦର ଲାଗିଲା ଶୁଣିକି ଏଇ ଜାଗା ଟା। ଏଇଟା ବୃନ୍ଦାବନ ରେ?
ହଁ ହଁ ବୃନ୍ଦାବନରେ। ଆଉ ମାନେ ଆଉ ଗୋବିନ୍ ମନ୍ଦିର ଅଛି। ଆଉ ଅଲଗା ଅଲା ଯେତେ ମନ୍ଦିର ଅଛି। ମାନେ ଭଜନ୍ କୀର୍ତନ ହଉଥିବ। ମାନେ ସେଠି ଦେଖିଲେ ମାନେ ଟିକେ ଲାଗିବ କି ଟିକେ ଦୁଇ ମିନିଟ୍ ବସିଯାଏ ସେଠି। ଶୁଣିବେ ମାନେ ବହୁତ ଭଲ। ଆଉ ଓଡିଆ ଲୋକ ବି ବହୁତ ଅଛନ୍ତି। ସେ ଗୋବିନ୍ଦ ମନ୍ଦିର୍ ନା। ଜଗନ୍ନାଥ ପୂଜା ହଉଛି। ତ ସେଠି ପୁରା ଓଡିଆ ଲୋକ ହିଁ ଅଛନ୍ତି। ଆଉ ଓଡିଆ ଲୋକ କୀର୍ତ୍ତନ୍ ଭଜନ୍ କରୁଛନ୍ତି। ଓଡିଆ ଲୋକ ପୂଜା କରୁଛନ୍ତି। ଓଡିଆ ଲୋକ ପ୍ରସାଦ ମାନେ ଭୋଗଟା ଦଉଛନ୍ତି।
ଆଉ ଆପଣଙ୍କ ସହିତ କଥା ହେଇକି ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। ଏମିତି ବହୁତ ଭଲ ଭଲ ଦର୍ଶନୀୟ ସ୍ଥାନ ଅଛି। ମାନେ ମନ୍ଦିର ଅଛି। ବହୁତ ଭଲ ଭଲ କାହାଣୀ ସେଠି ସବୁ ଛୁପି ହେଇକି ରହିଛି। ଆମେ ଯଦି ଯିବା ଆମେ ଆମ ଓଡିଶାରେ ବି ଆମେ ଯଦି କୋଣାର୍କ ବିନ୍ଦର ମନ୍ଦିର ଯୋଉ ଯାଉଛେ ଶାନ୍ତି ସ୍ତୂପ ଯାଉଛେ। କେତେ କେତେ କାହାଣୀ ତା ଭିତରୁ ବାହାରୁଛି। ଆମେ ଯୋଉ ବାହାରୁଥିବ ବିଦେଶରୁ ଲୋକ ଆସୁଛନ୍ତି। ଆମ ଓଡିଶାକୁ ଓଡିଶାରୁ ଭଲ ଭଲ କାହାଣୀ ନେଇକି ସବୁ ସେମାନେ ଖୁସି ହଉଛନ୍ତି ଶୁଣିକି। ଆମେ ଯେମିତି ବାହାରକୁ ଯାଉଛେ ଆମକୁ ଭଲ ଲାଗୁଛି। ସେମାନେ ସେମିତି ଆମ ଓଡିଶାକୁ ଆସିକି ଆମ ସବୁଠୁ ତ ସବୁଠୁ ବଡ କାହାଣୀ ଆମ ପୁରୀ ଜଗନ୍ନାଥ ମନ୍ଦିରରେ। ଯୋଉଟା କି ଆମେ ଯେତେ ବି ଶୁଣିବା ସେ ଆହୁରି ଲମ୍ବା ଲମ୍ବା ହେଇକି ଚାଲିଥିବ। ସରିବନି ପୁରୀ ଜଗନ୍ନାଥ ମନ୍ଦିରର ତ ବୋହୁତ ବଡ କାହାଣୀ। ତାର ଖାଦ୍ୟଠୁ ଆରମ୍ଭ ପୁରୀ ଜଗନ୍ନାଥ ମନ୍ଦିର ଆମର ଆମର ଯୋଉ ରୋଷେଇ ହୋଉଚି ସେଟା ତ ପୃଥିବୀରେ ନିରାଲା। ତାଠୁ ବି ସେମିତିଆ ରୋଷେଇ ସେ କୋଉଠି ବି ହୋଉନଥିବ ମାନେ ଠେକା ଠେକା ହେଇକି ଥୁଆହେଇଥିବ ତଳେ ନିଆଁ ଜଳାହୋଉଥୁବ। ସିଏ ଉପର ଉପର ଠେକାର ଆଗେ ରୋଷେଇ ହୁଏ।
ସେଡା ତ ଚ